ହାଲୋ
ହାଲୋ
ହାଲୋ
ଆଜ୍ଞା କୁହନ୍ତୁ।
ହାଲୋ
ହାଲୋ
ଆପଣଙ୍କ ନଏସ୍ ବାହାରୁ ବ୍ୟାଗ୍ରାଉଣ୍ଡ ସାଉଣ୍ଡ ଶୁଭାଯାଉଚି ଟିକେ। ତ ଟିକେ ସାଉଣ୍ଡଟା କମାନ୍ତୁ।
ଏବେ ମୋ ଭଏସ୍ ଠିକ୍ ଶୁଭୁଛି?
ଆଜ୍ଞା କୁହନ୍ତୁ।
ଅ ଆପଣ କେମିତି ଅଛନ୍ତି?
ତ ମୁଁ ତ ଏବେ ବହୁତ ଭଲ ଅଛି ଆପଣ ଆପଣଙ୍କ ବିଷୟରେ କୁହନ୍ତୁ ଆପଣ କେମିତି କଣ ଅଛନ୍ତି?
ମୁଁ ବି ଭଲ ଅଛି।
ଆଚ୍ଛା
ଆଉ ଆଜି ଆପଣଙ୍କ ଦିନ କେମିତିଆ ଗଲା?
ଦିନ ସେମିତିଆ ଯାଇଚି ଯେମିତି ଯିବା କଥା ସବୁବେଳେ।
ଆଚ୍ଛା, ଆଉ ଆଜି ଦିନସାରା କଣ କରିଚନ୍ତି ଆପଣ?
ଦିନସାରା ତ ମୁଁ ବେଶୀ କିଛି ଆଜି କରିନି ତ ମୁଁ କୁଆଡେ ବୁଲାବୁଲି କରିଆକୁ ଅଧିକ ଯାଏନି। କି କୁଆଡେ ଯାଏନି ତ ବାସ୍ ଘରେ ଦିନସାରା ପଡିରହିଚି। ହଁ ଦେହଟା ଟିକେ ଭଲ ନାଇଁ ତ ସେମିତି ଚାଲିଚି ଆଉ।
ଦେହ କଣ ହେଇଛି?
ଦେହ ସେମତି ଖରାପ ହେଇଚି ଆଉ।
ମାନେ କିଛି ଭଲ ଲାଗୁନି ହାଲିଆ ହାଲିଆ ଲାଗୁଛି।
ନାଁ ସେମିତି ଟିକେ ଇଣ୍ଟରନାଲ ପ୍ରୋବ୍ଲେମ ଟିକେ ଅଛି ତ। କହିହବନି ତ ଅଛି ୱିକ୍ ଟିକେ ଅଛି ଆଉ
ଆଚ୍ଛା ତାହେଲେ ଆପଣ ନିଜ ସମସ୍ୟାକୁ ସା କହିପାରିବେନି।
ନା
ଆଉ କଣ କୁହନ୍ତୁ ଆଜି ଦିନସାରା କଣ ଖାଇଛନ୍ତି?
ତ ଦେହ ହରିକା ଭଲ ନଥିଲା ଆମ କାମ ସାମ ସାରିକି ସାଡେ ବାରଟା ଭିତରେ ଶୋଇ ପଡିଥିଲି। ତ ଚାରିଟା ସାଡେଚାରିଟା ବେଳେ ଉଠିକି ଖେଳିଆକୁ ଯାଇଥିଲି ସାଙ୍ଗମାନ ସାଙ୍ଗରେ। ତ ଖେଳିସାରିକି ଗୋଟେ ଝଗଡା ହେଇଥିଲା କଣ ସେ ଝଗଡା କୁ ସଲ୍ଫ କରିକି ଘରେ ଆସିି ବସଛି ଆଉ।
ତାହେଲେ ଆପଣ ଦିନସାରା କିଛି ଖାଇନାହାଁନ୍ତି।
ନା ମୁଁ ତ ସକାଳେ ଟି ଯାହା ଟିକେ ଦିଟା ବିସ୍କିଟ୍ ଖାଇଥିଲି ନହେଲେ ଆଉ କିଛି ଖାଇନି।
କିନ୍ତୁ ନ ଖାଇଲେ ଆପଣଙ୍କ ସ୍ଵାସ୍ଥ୍ୟ ଖରାପ ହେଇପାରେ।
ସ୍ଵାସ୍ଥ୍ୟ ଯେମିତି ଖରାପ ଅଛି ବୋଲି ଖାଇଆକୁ କିଛି ଇଚ୍ଛା ହଉନି ତ ଏମିତିରେ ତ ଇଚ୍ଛା ହଉନି ଖାଇଆକୁ ତ ଖାଇନି ଆଉ।
ଆଚ୍ଛା ଆଉ ତମ ଯୋଉ ସାଙ୍ଗମାନଙ୍କ ସହ କଣ ଝଗଡା ହେଇଥିଲା ଆଜି?
ଏଟା ଝଗଡା ହେଇଥିଲା ପର୍ସନାଲ କଥା ଏ କହିହବନି ଯେହେତୁ ଆପଣ ଅନୋ ଯଦପଣ ଅଲାଇନ ତ କହିହି ହବନି।
ହଁ ହଁ ମୁଇଁ ବୁଝିପାରୁଛି।
ହ
ଆଉ କଣ କୁହନ୍ତୁ?
ଆ କଣ କହିବି ଆପଣ କୁହନ୍ତୁ ଆପଣଙ୍କ ଗ ଶୁଣିବାକୁ ପାଇଥିଲେ ଆପଣ ଆପଣ ପ୍ଲ ଟୁ ସେଣ୍ଡରେ ପିଢିଲେ ଆପଣ ବୁଲବୁଲି କରିବାକୁ ଯାଇଥିଲେ।
ହଁ ମୁଁ ଗୋଟେ କୋଚିଂ ରେ ପଢ଼ୁଥିଲି ଦ ଆର୍ଟ ସ୍କ୍ବାର। ସେଇଠି ଆମର ଗୋଟେ ପିକନିକ ହେଇଥିଲା। ଉ ଅକ୍ଟୋବର ଚବିଶ ତାରିଖ ର ରାତିରେ ଆମେ ବାହାରିଥିଲୁ। ଆଉ ଯୋଉ ଭୀମଗୁଣ୍ଡ। ତ ସେଠିକି ଆମକୁ ଯିବାର ଥିଲା ତ ଅକ୍ଟୋବର ଚବିଶ ତାରିଖ ର ଆମେ ରାତି ଦଶଟା ବେଳକୁ ବାହାରିଲୁ ବସ ରେ। ସବୁ ସାଙ୍ଗମାନୋନେ ମିଶିକି। ଆଉ ତାପରେ ଆମର ଗୋଟେ ହୋଟେଲ ବୁକ୍ ହେଇଥିଲା। ତ ଆମେ ସେଠି ଯାଇକି ପହଞ୍ଚିଲୁ ରାତି ତିନିଟା ପାଖାପାଖି। ତ ସେଠି ଯାଇକି ପହଞ୍ଚିଲୁ। ସେଇଠି ସ୍ଵତନ୍ତ୍ର ଝିଅ ମାନଙ୍କ ପାଇଁ ଗୋଟେ ଅଲଗା ଆଉ ପୁଅ ମାନଙ୍କ ପାଇଁ ପୁରା ପୁ ଗୋଟେ ଅଲଗା ସବୁ ବୁକ୍। ଖଇଥିଲା ତ ଆମେ ଝିଅ ମାନେ ସବୁ ଯାଇକି ଗାଧୁଆ ପାାଧୁଆ କାମ ସାରିକି ସଜବାଜ ହେଇକି ସେଇଠୁ ଆମେ ନିହାତି ସକାଳ ପାଞ୍ଚଟାରୁୁ ବାହାରିଲୁ ସେଇଠୁ ବାହାରିଲା ପରେ ଅ ଆମେ ଗଲୁ ମା ଘଟଗାଁ ତାରିଣୀ ମନ୍ଦିର। ତ ସେଠି ଯାଇ ଆମେ ସବୁ ମାଙ୍କୁ ଦର୍ଶନ କଲୁ ସିନ୍ଦୁର ଲଗେଇଲୁ ପୂଜା କଲୁ। ତାପରେ ଫଟୋ ଉଠେଇଲୁ ସବୁ ସାର୍ ମ୍ୟାଡାମ। ଆଉ ପିଲାମାନୋନ ମିଶିକି ଫଟୋ ଉଠେଇଲୁ ତାପରେ ଆମେ ସେଇଠୁ ବାହାରି ପଡିଲୁ। ପୁଣି ସେଠୁ ବାହାରି ପଡିଲା ପରେ କିଛି ବାଟ ଆଗକୁ ଯାଇ ଆମେ ଖାଇଲୁ ଯୋଉ ସକାଳର ଯୋଉ ଖାଆନ୍ତି ଯୋଉ। ବ୍ରେକ୍ଫାଷ୍ଟ ଯୋଉ ଖାଆନ୍ତି ସେଇଟା ଆମେ ଖାଇଲୁ ଆଉ ଯେ ଯେହେତୁ ଆମେ ରାତି ଦଶଟାରୁୁ ବାହାରିଥିଲୁ ତ ଆମେ କେହି ଆଉ ରାତି ସାରା ଶୋଇନୁ ସବୁ ନାଚ ଗୀତ ତ ଖାଇବା ପିଇବା ମଜା କରିବାରେ ସେଇ ବସ ରେ ହିଁ ଆମେ ଅତିବାହିତ କରିଥିଲୁ ସମୟକୁ ତ ମାନେ ଖାଇଲା ପିଇଲା ପରେ ଏମିତି ମାନେ ବସ୍ରରେ ଆମେ ଶୋଇ ଶୋଇ ଗପି ଗପି ହସ ମଜା କରି କରି ସବୁ ଖୁସିରେ କଲୁ ତାପରେ ନିହାତି ସେଇ ବାରଟା ଗୋଟେ ବେଳକୁ ଆମେ ପହଞ୍ଚିଲୁ ଭୀମକୁୁଣ୍ଡ ଜାଗାରେ ତ ଆମର ସେଇଠି। ପ୍ଲାନ ହେଇଥିଲା ମାନେ ଭୀମକୁୁଣ୍ଡରେ ରୋଷେଇବାସ ହବ। ତ ମାନେ ସେଇଠି ଖାଇବାକୁ ପିଇବାକୁ ମାନେ ସବୁ ରୋଷେଇ କାମ ହେଇକି ସବୁ ସବୁ ହେଲା ବେଳକୁ ସବୁ ପା କାମ ସରିଲା ବେଳକୁ ଚାରିଟା ବାଜିଗଲା। ଆଉ ସେଦିନ ଆମେ ଖାଇବାକୁ ମୁ ସବୁ ବହୁତ ଭଲ ଭଲ ଜିନିଷ ପାଇଥିଲି ଯେମିତି କିି ଭାତ ଡାଲି ଚିକେନ ଆଉ ସାଲାଡ ଆଉ ମାନେ ଯୋଉମାନେ ଉ ଆମିଷ ଆମିଷ ଖାଦ୍ୟ ଖାଇବେ ସେମାନଙ୍କ ପାଇଁ ଚିକେନ ହେଇଥିଲା। ଆଉ ଯୋଉମାନେ ନିରାମିଷ ସେମାନେ ଖାଇଥାନ୍ତେ କଣ? ଆମର ପନିର କୋବି ଏମିତି ହେଇଥିଲା। ଆଉ ମସରୁମ ମଧ୍ୟ ହେଇଥିଲା ତ ମାନେ ପୁର୍ଣ ଭାବରେ ଦେଖିବାକୁ ଗଲେ ଯାହାବି ସବୁ ରୋଷେଇବାସ କାର୍ଯ୍ୟ ହେଇଥିଲା ସବୁ ବହୁତ ହି ଭଲ ହେଇଥିଲା। କିନ୍ତୁ ମଝିରେ ଗୋଟେ ଦ୍ଵନ୍ଦ ଆସିଲା। ସେଉଛି ମାନେ କଣ୍ କହିଲେ ଯେତେବେଳେ ସବୁ ରୋଷେଇବାଷ କାର୍ଯ୍ୟ ସରିଗଲା। ଧୀରେ ଧୀରେ ମେଘୁ ଫୁଟିକି ଆସିଲା ସେଇ ଜାଗାରେ ବର୍ଷା ପକେଇଲା ତ ବଷା ସେ ଯେତେବେଳେ ପକେଇଲା ସେଇଠି ମାନେ ଗୋଟାଏ ଆଶ୍ରୟ ସ୍ଥୀ ଥିଲା ମାନେ ଗୋଟାଏ ଭଲ ଜାଗା ଥିଲା ମାନେ ଯୋଉଠି ଛା ଥିଲା ତ ସେଇଠି ଆମେ ନିଜ ଖାଇବା ପତ୍ର ହଉ। କି ଯୋଉ ଉପରେ ଯୋଉ ପାଲ ବନ୍ଧା ହୁଏ ସବୁ। ଆଉ ଡିଜେ ବକ୍ସ ଘଡିକା ସବୁ ଉଠେଇ କି ନେଇକି ସେଇ ଜାଗାରେ ଆମେ ରଖିଲୁ ଆଶ୍ରୟ ନେଲୁ। ତାପରେ ସେଇଠି ମାନେ ଖାଇବା ପତ୍ର ସବୁ ଆଣିକି ରଖା ହେଲା ତ ପିଲାମାନୋନ ସବୁ ଯୋଉ ବଫେ ସିଷ୍ଟମ ରେ ଯେମିତି ଖାଆନ୍ତିନି ସମସ୍ତେ ସେମିତି ଖାଇଲେ ତ ସେଇଠା ସେଇ ଜାଗାରେ ଆମେ ସବୁ ସାଙ୍ଗସାଥି ମାନେ ଖାଇ ପିଇକି ବହୁତ ମଜାମସ୍ତି କଲୁ। ଖାଇବା ବି ବହୁତ ସ୍ଵାଦିଷ୍ଟ ହେଇଥିଲା ତ ମାନେ ମନ ଶାନ୍ତି ହେଲା।
ତ ଆପଣ ସେଠି ଗୋଟିଏସେଇଦିନ ରହିଲେ ନା ସେଇଦିନ ପଳେଇ ଆସିଲେ।
ସେଇଦିନ ହିଁ ପଳେଇ ଆସିଲୁ ଆମେ ମାନେ ଆମେ ତ ଆମେ ତ ତା ପୂର୍ବ ଦିନ ରାତି ଦଶଟାରୁୁ ବାହାରିଥିଲୁ ନା ତ ତ ସେଇଦିନ ହିଁ ଆମେ କି ଏଗାରଟାରେ ଆସିକି ପହଞ୍ଚିଲୁ ଘରେ। ତ ଏମିତି ହେଇଛି ନା ତ ସେଇ ଜାଗାରେ ଯେତେବେଳେ ଆମ ଖାଇବା ପିଇବା ସବୁ ସରିଲା। ସବୁ ସରିଲା ବେଳକୁ ଚାରିଟା ସାଢେ ଚାରିଟା ଖଣ୍ଡେ ହେଇଗଲାଣି ତ ତାପରେ ଯୋଉ ଭୀମକୁୁଣ୍ଡ ଯୋଉ ପୁରା ଯୋଉ ଅଛି ଯୋଉ ପାଣି ପଥର ଜାଗା ଯୋଉ ତ ସେଠିକି ଆମେ ଗଲୁ ସେ ଜାଗା ପୁରା ପୁରିବହୁତ ଭଲ ଭାବରେ ବୁଲାବୁଲି କଲୁ। ପାଣି ଦେଖିଲୁ ପଥର ସବୁ ଉଠଆଇକି ଫଟୋ ଉଠେଇଲୁ ସବୁ ସାର୍ ମ୍ୟାଡ ମାନେ ମିଶିକି ଫ ଫଟୋ ଉଠେଇିଲୁ ତ ବୋହୁତ ମଜା କଲୁ ଆମେ। ତ ଆମର ସେଇ ଜାଗାାରୁ ବାହାରିଲା ବେଳକୁ ନିହାତି- ସେଇ ସାଢେ ପାଞ୍ଚଟା ଭଳିଆ ହେଇଗଲାଣି। ଆଉ ତାପରେ ପୁଣି ସେଠୁ ବାହାରଲ। ପରେ ଆମେ ମାନେ ସେଇଠୁ ଆମେ ବସ୍ ରୁ ବାହାରିଲୁ ପୁଣି ଭୀମକୁୁଣ୍ଡ ଯେହେତୁ ଏତେ ବାଟ ତ ସେଇଠୁ ବାହାରିଲା ପରେ ଆମେ କେତେ ବାଟ ଗଲୁ ନାଇଁ ନାଇଁ ସେଇ ଯୋଉ ଆମେ ଯୋଉ
ଆପଣ ଟ ରହି କୁହନ୍ତୁ ଆପଣ ଟିକିଏ ଶ ଶୁଣନ୍ତୁ ଆପଣ ରହି ର ଟିକିଏ କୁହନ୍ତୁ ମତେକଥା କହିବାକୁ ଟାଇମ ଦିଅନ୍ତୁ? ତ ଏଠିଆ ଦିଇ ଜଣ କମ୍ପସେନ ତ ଦିଇ ଜଣ କଥା କହିବାର ଅଛି ଆପଣ ଏମିତି ଜଲଦି ଜଲଦି କହିପିବେ ଆପଣଙ୍କୁ ଯିଏ ପଚାରି ପାରିବେ ଯାହା ଫଳରେ କଲ୍ ଟା ରିଯେକେଟ୍ ହେଇଯିବ।
ଆଜ୍ଞା ତାହେ ମାନେ କଥା କହିବାକୁ ବହୁତ ଅଛି ନା ତେ ଗୋଟାଏ ଭଲ ଜିନଷ କଥା କହିବାକୁ ପାଇଲେ ତ
ତ କଥା କଥା ଓ ଚା ଚାଲିବା ଦରକାର ନାହିଁ ମୁଁ ଆପଣକୁ କୋସିି କରିବି ନା ଆପଣ ଯାହାଭାବୁଚନ୍ତି ମୁଁ ତ ଆପଣଙ୍କ ଗାଈ ଗଲେ କଣ୍ ହବ ମୁଁ ସେ କୋଉ ବିଷୟ ରେ କିଛି କୋଶ୍ଚି କରିପାରୁନେ।
ଓହୋ ତାହେଲେ କରନ୍ତୁ ପ୍ରଶ୍ନ କରନ୍ତୁ?
ତ ଆପଣ ପ୍ରଶ୍ନ କଣ୍ କରିବେ ଆପଣ ତ କହିଚାଲିଚନ୍ତି ମୁଁ ତ କିଛି ଶୁଣିପାରିନି ଠିକ୍ ସେ?
କୋଉଠୁ ଶଣିବେ କୁହନ୍ତୁ ତାହେଲେ ମୁଁ କହିବି।
ତ ମଝୀରି କୁହନ୍ତୁ ମଝୀର କଣ ହେଲା ଆପଣ ଭୀମକୁଟରେ ଆସି ପହଞ୍ଚିଲେ ମେଘକୁ ଘୋଟିକି ଆଇଲା ତାପରେ କୁହନ୍ତୁ ତାପରେ କଣ୍ ହେଲା?
ଯେତେବେଳେ ମେଘ ଘୋଟିକି ଆସିଲା ଯୋଉ ଆମ ପାଖରେ ଯୋଉ ଜିନିଷ ପତ୍ର ଥିଲା ଯୋଉ ଖାଇବା ପତ୍ର ଯାହାବି ସବୁ ରୋଷେଇବାସ କରାଯାଇଥିଲା ପାଲ ହୋଉ ରୋଷେଇବାସ ଜିନିଷ ସବୁ ହୋଉ କି ଆମର ଯୋଉ ଡିଜେ ବକ୍ସ ଯାହା ସ ସବୁ ରଖା ହେଇଥିଲା ସବୁ ଉଠେଇ ଆଣି ଆମେ ଗୋଟିଏ ଆଶ୍ରୟ ସ୍ଥଳ ରେ ରଖିେଲୁ ମାନେ ଯୋଉଠି ଛାତ ଥିବ ଯେମିତି ବର୍ଷା ପାଣି ପଡିବନି। ତ ସେଠି ଆମେ ଗଲୁ ସେଇଠି ଜିନିଷ ପତ୍ର ରଖା ହେଲା ତାପରେ ସେଇଠି ଆମେ ପିଲାମାନୋନ ସବୁ ସାର୍ ମ୍ୟାଡମ ମାନେ ସବୁ ମିଶିକି ଖାଇଲୁ। ହେଲା ମାନେ ଯୋଉ ଯୋଉ ବମ୍ଫସିଷ୍ଟମ।
ଶୁଣଟିକେ ଏଆପଣ ଟିକେ ରୁହନ୍ତୁ ଆପଣ ଯୋଉ ଲାଇନ୍ ଗୁରା କହିଚାଲନ୍ତୁ ମୁଁ ଆପଣକୁ ପଚାରିବି ଆପଣ ଟିକିଏରୁହନ୍ତୁ ଗୋଟାଏ ଟିକେ ଟିକେ କହିଇକି କିଛି ସେକେଣ୍ଡ ରୁ ହୁଅନ୍ତୁ ବୁଝିପାରିଲା ମୋ କଥା?
ହଁ।
ତ ଆପଣ ତ ଏତେ ଆପଣଙ୍କର ଖାଇବା ପିଇବା ତ ଭଲ ହେଇଥିଲା ତ ବସ୍ ହେଇ ଥିଲା ଏବଂ ଆପଣ ନାଚ ଗୀତ ପାଇଁ ଆପଣ ଡିଜେ ବି ଆଣିଥିଲେ? ତ ଜଣଙ୍କା ଜଣଙ୍କା ଆପଣ କେତେ ଟଙ୍କା ଦେଇଥିଲେ?
ଜଣକାା ଆମେ କେତେ ଟଙ୍କା ଦେଇଥିଲୁ ମତେ ଠିକ୍ ସେ ତ ମନ ନାହିଁ। କାରଣ ଯେହେତୁ ଗୋଟେ ଅକ୍ଟୋବର ମାସ କଥା ହେଇଗଲାଣି ତ ମତେ ଠିକ୍ ସେ କଥା ମନେ ପଡୁନେଇ ଏବେ। ତଥାପି ଜଣଙ୍କା କେତେ ଦେଇଥିଲୁ ମନେ ନାହିଁ।
ଏବେ ପାଞ୍ଚଶହ ତଳକୁ ନା ପାଞ୍ଚଶହ ଉପରେରୁ ଦେଇଥିଲେ ଆପଣ?
ନାଇଁ ପାଞ୍ଚଶହ ତଳକୁ ଥିଲା।
ଆଛା। ତ ଆପଣ ସାଙ୍ଗ ମାନଙ୍କ ଭିତରୁ କିଏ କିଏ ସବୁ ଆଇଥିଲେ କେତେ ଜଣ ହେଇଥିଲେ?
ଆମେ ସାଙ୍ଗସାଥି ମୋର ଆ ଚାରିଜଣ ଦିଟା ଚାରିଜଣ ଝିଅ ପିଲା ସାଙ୍ଗ ଅ ଛନ୍ତି ବହୁତ୍ ଭଲ ସାଙ୍ଗ। ସେମାନେ ଯାଇଥିଲେ ଗାୟତ୍ରୀ, ମୌସୁମୀ, ଦିବ୍ୟା ଆଉ ମୁଁ। ଆମେ ମିଶିକି ଏତିକି ଚାରି ଜଣ ହେଲୁ, ଆହୁରି କୋଚିଂରେ ମୋର କେତେଟା ଭଲ ଯୋଉମାନେ ଅଛନ୍ତି ସେମାନେ ସବୁ ଆସିଥିଲେ ତ ଆମେ ମିଶିକି ବହୁତ୍ ମଜାମସ୍ତି କଲୁ ସେ ପିକ୍ନିକ୍ ରେ। ଆଜ୍ଞା। ତାପରେ ସେଇ ଭୀମ କୁଣ୍ଡରେ ଜାଗା ସବୁ ଦେଖି ସାରିଲା ପରେ ଆମେ ସେଇଠୁ ଖାଇ ପିଇକି ମାନେ ସେଇ ସନ୍ଧ୍ୟା ବେଳୁକୁ ପୁଣି ଥରେ ଆଇସ୍କ୍ରିମ୍ ହଉ କେକ୍ ହଉ ବିସ୍କୁଟ ହଉ ସବୁ ଖାଇକି ଆମେ ସେ ଜାଗାରୁ ବାହାରିଲୁ, ହାଲୋ।
ବହୁତ୍ ଭଲ ଆପଣ ଅତିବାହିତ କରିଚନ୍ତି ଆପଣଙ୍କ କୋଚିଂ ଟାଇମ୍ ରେ। ତ ଏଟା ବି ଭଲ କଥା।
କୋଚିଂ ଟାଇମ୍ ରେ କିନ୍ତୁ ମୁଁ ବହୁତ୍ ଭଲ ସମୟ ଅତିବାହିତ କରିଚି।
ଆଜ୍ଞା ତ ବନ୍ଧୁ ତ ଏବେ ତ ସମୟ ହେଇଗଲାଣି ତ ଏ ବିଷୟରେ ପରେ କେତବଳେ ଆମେ କଥା ହେବା।
ଆଜ୍ଞା, ଠିକ୍ ଅଛି ଆଜ୍ଞା ହଉ ରଖୁଚି ମୁଁ।
ଆ
ଆପଣ ରଖିବେ?